ଆଉ କ
ଆ କିଛି ନାହିଁ ଏ ବସିଛି ଆଉ ତମେ?
ମୁଁ ଏବେ ସନ୍ଧ୍ୟା ଦେଇକି ଆସିଲି। ଆଉ ବସିଛି ଆଉ ହୁଁ ଆଜି କଣ ଖାଇଲ?
ଷ୍ଟାର୍ଟ ହେଇଯିବ ଆଉ।
ନାଇଁ ନାଇଁ ମୁଁ ରୋଷେଇ ସାରି ଦେଇଛି ହେଲା ରୋଷେଇ ସାରି ଦେଇଛି ହଁ ନାଇଁ ଜଲଦି। ଛଡ଼ିଦିଛିେମର ସସ ଟିକେ ସି ଶାଶୁ ଟିକେ ଶୀଘ୍ର ଖାନ୍ତି। ହଁ। ଆଉ ଯୋଉ ଗରମ ହଉଥିଲା ନା ମୁଁ ରୁଟି ବନେଇ ଦେଇ। ହେଲା ଆଉ।
ସାରକି ତାପରେ ସନ୍ଦ୍ୟା ଦେଲା।
ସାରିକି ତାପରେ ଗାଧୋଇବାାଧୋଇ ଆସିକି ସନ୍ଧ୍ୟା ଦେଲି କାହିଁକି ନା ମୋର ରାତିରେ ଟିକେ କାମ ରହୁଛି ସ୍ଵାମୀ। ର ଅଫିସ୍ ଖାତା କାମ ଟିକେ କରେ ନା। ସେଇଟା ମତେ ଭାରି। ପଡିବିଛି ହେଲା ସେଇଟା। ସା ରିଦେଲେ ଆଉ ରାତିରେ ଫ୍ରି ହେଇଯାଏ।
ହଉ କଣ କରିଛ ରାତି ପାଇଁ ଆଉ।
ରୁଟି ହେଇଛି ଆଉ ଆମର ଅଛି ମିଠା ଅଛି ଆଉ ତରକାରୀ ଅଛି ମାନେ ଖରା ବେଳେ ଯୋଉ। ତରକାରୀ ଥିଲା ଅଛି ଖାଇଦେବି ଆଉ ମୋର ସ୍ୱାମୀ ଟିକେ ତରକାରୀ।
ଆଜି ତ ଭଲ ବାର ଥିଲା କିଛି କରିନ କି ଆଇଁଷ କରିନ?
ସେ ହେଇଥିଲା ବା ଆଜି ମୋର ବହୁତ ପ୍ରକାର ଆଇଟମ ହେଇଥିଲା। ମାନେ ହେଇଥିଲା ମାନେ ମତେ ରୋଷେଇ। କରିକି ବିରକ୍ତି ଲାଗିଲାଣି। ଛୋଟ ଖରି। ଆ ମାନେ ଶାଗ ଭଜା ହେଇଥିଲା ଆଉ ଗୋଟେ କାଙ୍କଡ ପୋ ପୁଟଲ ଭେଣ୍ଡି ଭଜା ହେଇଥିଲା। ତାପରେ ଅମ୍ ଭେ କଲରା ଆଳୁ। ସୁରିଷ ଦେଇକି ଯଟା ମାନେ ବେଶର ମାନେ ଚ ଚଡିଆ ଟା ଆମର କୁହନ୍ତି ହେଲା। ସେଟା ଗୋଟେ ହେଇଥିଲା। ତିନି ତାପରେ ଅ ଛୋଟ ବାଉଲ ମାଛ ଥିଲା ତାକୁ ବେଶର ହେଇଥିଲା ଆଉ। ରୋଇ ମାଛ ଖଟା ହେଇଥିଲା। ସେଟା ଆମର ବାଉଲ ମାଛ କୁହନ୍ତି ହେଲା ମାନେ ପୋଖରୀରେ ରୁହେ। ଜାଣିଥିବ ନଥିବ ଆମର ଏ ସେପଟେ ବାଉଲ ମାଛ କୁହନ୍ତି ହେଲା ସେଇଟା ଥିଲା ନା ନା ସେପଟେ ସେ ମାଛ ଥିବ ବାକି ସେଟାକୁ ସେପଟେ ମାଛଟା ହଁ କଣ କହୁଥିବେ ହଁ ହଁ। ଆମର ଏପଟେ ବାଉଲ ମାଛ କୁହନ୍ତି। ଦିଅ ଲାଇି। ଆଉ ସେଇଟା ବେସର ବୋଧେ ହୋଇ ଥିଲା ଆଉ ମାନେ ଭଜା ପିଆଜ ବେସର ଭେସ ଦେଇ ଗୋଟ ପୁରା ଭଜା ଟାଇପ ରହିଥିଲା କି? ମାନେ ଯେଟ ଯେମିତି କୁହନ୍ତି ତାୱା ଭଜା ସେମିତି ହେଇଥିଲା। ଆଉ ହଁ ଲୁଣି ହଁ ହଁ। ଆଉ ପାଣି ଆଖିଆ ମାଛ ଜାଣିଛ ନା ଜାଣିନ
ହଁ ହଁ। ସେଇଟା ଜାଣିଛ।
ସେଇଟା ପୁରା ଏମିତି ପ୍ଲେନ ନର୍ମାଲ ଭଜା ହେଇଥିଲା ଆଉ ଏଇ ମାଛ ଆମ୍ବୁଲ ଖର୍ଟା ହେଇଥିଲା। ଫଟା ମାନେ ବେସରେ ପକେଇକି ମାଛ ନିରାମିଷ ବି ହେଇଥିଲା ନା ମାନେ ଏପଟେ ତିନିଟା ପରିବା ଆଇଟମ୍ ହେଇଥିଲା ତିନିଟା ମାଛ ଆଇ ବଇଥିଲା। ହଁ ହଁ ନାଇଁ ଆମରଚୁଲି ହଁ ନା ମୁଁ ବନ ନାହିଁ ଆମର ପାଞ୍ଚଟା ଛଅଟା ହୁଏ ମଝିରେ ଦି ଦିନ ଘରେ କେହି ନଥିଲେ ନା। ଦି ତିନିଟା ରାଣ ରରୁ ସେ କରିଦଥିଲେଲେରେ କେହି। ରହିଲେ ଗୁରୁ ସେ କରିବା ପାଇଁ ଇଚ୍ଛା ହୁଏନି। ଆଉ ରହିଲେ ସମସ୍ତେ ଖାଇଲେ ହଁ ହଁ ସମସ୍ତେ ଖାଇଲେ ହିଁ ଇଚଛ ହୁଏ ଯେ ସମସ୍ତେ ବନେଇବା ପାଇଁ ଆ ମାଛ ଟା ଝୋଳ ହେଇ ଥାନ୍ତା ଯେ ମୋ ପୁଅ ଆଜି ବଡ ପୁଅ ସ୍କୁଲକୁୁ ଯାଇଥିଲେ ସେ ଖାଇକି ଆସଥିଲା। ସେଇ ଟିକେ ଖଟା ଖାଇବି ମାନେ ତା ପାଇଁ ସମସ୍ତଙ୍କ ପାଇଁ ଝଳ ହୁଏ। ହଁ।
ହ ସେ ଖାଇବୁ ଏଇଇରେ ଗୋଟେରେ କରିଛି ଆଉ।
ସେଷ ସ୍ୁଲ ତାର ଖାଇକି ଆସିଲା ଯେ କହିଲା ମୁଁ ଆଜି ଆଉ ହାତ ଖାଇବିନି ତାହେଲେ ଖଟା ବନେଇକି ତାପରେ ହଁ ହଁ ଆମ ଆଡେ ସ୍କୁଲ ଖୋଲିଲାନି।
ଆମର ସୋମବାରୁ
ହୁଁ ନା ଆମରୁ କାଲି ଏଠୁ ଖୋଲିଲାନି ଯେ ଆମର ଜିଲ୍ଲାପାଳ ଯେଟା ଦେଇଛି ଯୋଉଟା କଣ ଯେ ସାଢେ ଛଅ ରୁ ସାଢେ ଦଶ ବୁଝିପାରୁଛ ନା ଆଗ
ହଁ ସକାଳୁ ଆଉ।
ସୋମବାରଠୁ ବୋଧେ ହେଇଯିବ ବୋଧେ ସକାଳ କା ନା। କାଲି ରାତିରୁ ଆମର ବର୍ଷା ହଉଛି ହେ ନାଗ କି ଟିକେ ଟିକେ ଟୁପୁ ଟୁପୁର ହେଇକି ପାଗଡା
ଆମର ଆଜି ହେଇଛି ଆଜି ଏତ ଦିନ ସାରା ଚାଲିଛି ବର୍ଷା ଯେ ଉପର୍ଯ୍ୟନ୍ତ ବନ୍ଦ ବି ହେଇନି।
ହଁ ନା ପାଗଡା ଶାନ୍ତି ଲାଗୁନଥିବ ଲା ଲାଗୁଥିବନି
ହଁ।
ହୁଁ ମୁଁ କହିଲି କି ଯୋଉ ଗରମ ହଉଥିଲା ଆଉ ଏ ବର୍ଷା ହେଲାକୁ ଏତେ
ବର୍ଷା ହଁ ଆଜି ସକାଳୁ ତ ବହୁତ ଜୋରରେ ଗରମ ହେଲା। ହେଲା ମୁଁ କହିଲେ ବର୍ଷା ଟା ହବ ବୋଧେ ସେଇଥିାଇଁ ଏତେ ଗରମ ହେଲା।
ହଁ ତାପରେ ଦେଖ ଏମତି ବି ଏମତି ହଁ ଏମିତି ବି ଦେଖ ବର୍ଷ ବର୍ଷା ହଉଛି ମାନେ ଏବେ ଏ ବର୍ଷା ଯଦି ଲାଗି ରହିବ ନା। ବିରକ୍ତି ଲାଗିଯିବ ଆଉ ଲୁଗାପଟା ଶୁଖିବନି ଏମିତି ଇଏ ହବ। ହେଲାକି?
ହୁଁ ମଝିରେ ମଝିରେ ଟିକେ ହେଲେ ଗରମ ଟା କମି ଯାଉଛି ନହେଲେ ଲଗାତାର ହେଲେ ସେଇଟୁ ବର୍ଷା ଦିନ ଆସି ଥିଲା ନା ପୁଣି ସେଇଠୁ ଷ୍ଟାର୍ଟ ହେଇଯିବ ବର୍ଷା ଦିନରେ
ସେ ଯେ ଲୁଗାପଟା ଶୁଖିବନି ଆଉ ସେ ଲୁଗାପଟାର ଯେଉଁ ସ୍ମେଲ
ହଁ ଜାଗା ମିଳିବନି କଉଠି ସୁ
ହଁ ବାଁ ଆମ ଘର ଗୋଟେ ଦୁଆର ଦୁଆରେ ଵା ମୁଁ ମେଲି ପକାଏ ମୋର ଦିଟା ପୁଅର ଡେଲି ଦିଟା ଲେଖା ଡ୍ରେସ ସେମାନେ କାଢନ୍ତି ହେଲା। ତାପରେ ହଁ ତାପରେ ୟାଙ୍କର ବି ଡେଲି ହ ହୁଁ ହୁଁ ଆଉ ରାତିରେ ତମର କଣ ଖିଆ ହେବ ପଖାଳ
ପଖାଳ
ହ ହ ନା ନା ଆକଚୁଆଲି ସେଟା ହସ କଥା ନୁହେଁ ପଖ ହଁ ପଖାଳ ଆକଚୁଆଲି ସମ ବହୁତ ଲୋକଙ୍କର ପ୍ରିୟ ପଖା ପଖାଳ ବହୁ ଜଣ ଅଛନ୍ତି ପଖାଳ ନ ଖାଇଲେ କିଛି କାମ କରି କରିପାରିବେନି ତାଙ୍କ ଦେହରେ ଶକ୍ତି ଆସିବନି ସେମାନଙ୍କର ସ ପଖଳ ହେଉଛି ଏନର୍ଜି ହେଲା। ଆଉ ଅଁ ମୁଁ ଆକଚୁଆଲି ପଖାଳ ଖାଇକି ସଜ୍ୟ କରିପାରେନି ବା ମୁଁ ପଖାଳ ଖାଇବି
ଯାହା ଦେହରେ ଯାଏନି ପୁଣି ଆଉ ସମସ୍ତଙ୍କ ଦେହରେ ଯିବ ବୋଲି ମାନେ ନାହିଁ।
ନାଇଁ ଏମତି ମନ ହେଲେ ଖୁସି ହେଲେ ଯେମିତି ପଖାଳର ଚାରି ପାଞ୍ଚ ରକମ ପୋଡା ପୋଡି ଦଳା ଦଳି ଆଇଟମ ହେଇଥିବ। ଆଉ ମାଛ ଟିକେ ଭଜା ହେଇଥିବ। ହେଇଥିବ ଏମତି ହେଲେ ଟିକେ ଖାଇବାକୁ ଭଲ ଲାଗେ। ହେଲା ହୁଁ ହୁଁ। ଆଉ ତାପରେ ଏ ଏମିତି ଆଜି ଭାବିଥିଲି ପଖାଳ ଖାଇବି ଯେ ମୋ ଶାଶୁ କହିଲେ ମୁଁ ନାଇଁ ପଖାଳ ଖାଇବି ସେ
ହେଁ ହେଁ ବର୍ଷା ଟା ବି ହେଇଛି ନା ବର୍ଷା ଟା ବି ହେଇଛି ତ ଯାହାର ଥଣ୍ଡା ଦେହ। ଆଉ ଥଣ୍ଡା ଧରିଦବ। ତ ଥଣ୍ଡା ଦେହ ତମେ ଆଉ ରୁଟି ତମର ଠିକ।
ହଁ ହଁ ଆଉ ତମର ଖରା ବେଳେ ଆଜି କଣ ହେଇଥିଲା?
ଆ ଛତୁ ଭଜା ହେଇଥିଲା ଆଉ ଆର ତରକାରୀ ହେଇଥିଲା ସବୁ ମିଶା ମିଶି ଆଉ ପୋଡା ପୋଡି। ଆଉ ଭ ଜା ଆଳୁ ଭଜା ବି ଥିଲା ଆଳୁକୁ ବୁଟ ଯୋଉ କଳା ବୁଟ ନାଇଁ ହେଇନଥିଲା ଆଜି ଆମର ସେମିତି ମାନେ ସବୁ ବାରରେ ନାଇଁ ଯେତେବେଳେ ଇଚ୍ଛା ହେଲା ଆଉ ସବୁ ବାରରେ ସେମତି ନାହିଁ।
ଅ ହଁ ହଁ ନାଇଁ ଆମର ଆମର ଧରା ଯାଏ ପରା ହଁ ମଙ୍ଗଳବାର ବୁଧବାର ଶୁକ୍ରବାର ରବିବାର ଚାରିଟା ବାର ନିହାତି ମାଛ ଆସିବ ଘରକୁ।
ନାଇଁ ଆମର ସେମିତି ବାର ସବୁ ବାରରେ ହବ୍ ହବ ବୋଲି ସେମିତି ମାନେ ନାଇ ଆମର ବେଶି ରବିବାରେ ହୁଏ ଛୁଟିରେ ବି ବନା ହବ। ତ ସେ ରହିଲେ ସେ ଘରେ ରହିଲେ ସେ
ହଁ ହଁ ହଁ ହଁ।
ବାର୍ ଟା ବେଶି ହୁଏ ଆଉ
ହଁ ହଁ।
ହୁଁ ହଁ। ଚାଲିଛି
ହଁ ହଁ।
ତମ ପୁଅ ମାନେ କୋଉ କ୍ଲାସ ହେଲାଣି?
ମୋ ବଡ ପୁଅର ଏଇଟ୍ ହେଲା ସାନର ହେଲା ଥ୍ରୀ। ଆଉ ବଡ ପୁଅ ତ ମାନେ ଏବେ ଯୋଉ ସ୍କୁଲ ହେଲା କାଲିଠୁ ମାନେ ଯେବେ ସ୍କୁଲ ଖୋଲିବ ତା ଯୋଉ ଦିନଠୁ ସେ ମତେ କହୁଲା ମା ମୁଁ ଦଶଟାରୁ ଚାରିଟା ଯାଏ ଯାଇ ସ୍କୁଲରେ ରହିମି ହଁ ମାନି
ହିଁ ହିଁ ହଁ ଦଶଟାରୁ ଚାରିଟା ଛୁଟି ହେଇଗଲା ନା।
ହୁଁ ହଁ ନା ନା ତାର ଜମା ଅଭ୍ୟାସ ବି ନଥିଲା ନା ହଁ ତାପରେ ରାତିରେ ଶୁଣିଲା ଯେ ସକାଳୁଆ ସ୍କୁଲ ହବ କି ଖୁସି ତାର ହେଲା କି ଆଁ କହିଲା ଯାହା ହଉ ଟାଇମ ମିଳିଗଲା ସେ ପୁଣି ତ ସ୍କୁ ଆରେ କେଇଦିନ ମାନେ ଏଇ ଗରମ ପାଇଁ ବା ହେଲା ତାପରେ ତ ଅ ସକାଳୁଆ ସ୍କୁଲ
ହବନି ଆଉ ଏଇ ବର୍ଷା ଏଇତି ହେଇଗଲା ନା ପୁଣି ବୋଧେ ସୋମବାରଠୁ ଦେବେ ଦେଖିବ ଦଶଟା
ହଁ ହଁ ଶୁଣୁଥିଲି ବା ସୋମବାରଠୁ ଅ ଦଶଟ ସ୍କୁଲ ହବା କଥା ହେଲା କି? ମାନେ ମୋ ସାନ ପୁଅର ତାର ସାଢେ ଛଅରୁ ଛଢ଼େ ବାର ତାକୁ କହୁଛି କଟି ଭାଇ ତୋର ପରା ବହୁତ ଖୁସି ମନି କେନେ ମୁଁ ପଚାରୁଚି କେନେ ନା ସେ ସାଢେ ବାରଟାରେ ପଳେଇ ଆସିବ ନେମ ଆଉ ତମର ସେ ଦୁଃଖ ଆଉ କେତେ ସମୟ କ୍ଲାସ ହବ ଯେଠ ତିନିଟା ପରେ ଛୁଟି ଟାଇମ୍।
ହଁ ହଁ।
ହଁ ଆଉ ହଁ ସେଇଥିପାଇଁ ମୁଇ ନା ଅଭ୍ୟାସ କର ଅଭ୍ୟାସ କରଲେ ଠିକ୍ ହେଇଯିବ ସାଙ୍ଗସାଥି ନୂଆସ
ହଁ ଏନେ ନାହିଁ ଛୁଟିରେ ରହିଗଲେ ଏତେ ଦିନ ନା ସେଇଥିପାଇଁ
ପୁଣି ସେ ମାନେ ଗୋଟେ ସ୍କୁଲରୁୁ ଆଉ ଗୋଟେ ସ୍କୁଲ କୁ ଯାଇଛି ତ ତାକୁ ସେଇଟା ଅଡୁଆ ଫିଲ ହଉଛି ହେଲା।
ଓହୋ ହଁ ହଁ ନୂଆ ସାଙ୍ଗ ମାନଙ୍କ ସହ ଟିକେ ଏବେ ହଁ ସେଟା ମିଶିବାରେ ଟିକେ ଟାଇମ ଲାଗ କ ଆଉ
ହଁ ହଁ ହଁ।
ସେପାଇଁ ଟିକେ ଏବେ ଲାଗୁଛି। ହଁ ହେଇଗଲା ମାସେ ଦୁଇ ମାସେ ଗଲା ବେଳକୁ ଅଭ୍ୟାସ ହେଇଯିବ ଆଉ ଲାଗି
ହଁ ଆ ଭାଇ କଣ ପଢାପଢି କରୁଛନ୍ତି?
ତାର ବି ସରିଲାଣି ପ୍ଲସ୍ ଥ୍ରୀ ସେ ଏବେ ଆନ୍ଧ୍ରା ବି ଏଡି କରୁଛି।
ହ ହ ବିଡ଼ ବିଡ଼ ଟା ଆରମ୍ଭ ଏବେ ନା ଆଗରୁ କଲେନି?
ନାଇଁ ତାର ବର୍ଷେ ଏଇଠି ସରିବ। ଗୋଟେ ଏଗଜାମ ଦେଲାଣି।
ଏବେ ତ ସେମିଷ୍ଟାର କରିଦେଇଥିଲା ମୁଁ କହିଲି ଏବେ ସେମି ଷ୍ଟାର କରିଦେଇଛି ସେମିଷ୍ଟାରରେ ମାନେ ପରୀକ୍ଷା ଦଉଛନ୍ତି।
ସେମିଷ୍ଟାରବେ ତ ସବୁ ମାନେ କଲେଜ ଏକ୍ଜାମ ମାନେ ସେମି ତରଉ
ହୁଁ।
ସବୁ ସେମିଷ୍ଟାର ହେଇଗଲା ତ ତାର ଗୋଟେ ସରିଛି। ଆହୁରି ଅଛି ଟୋଟାଲ ଚାର ହବ ନା। ଦୁଇ ବର୍ଷ ତ ଗୋଟେ ସରିଛି
ହୁଁ ହୁଁ। ତାପରେ ତ ପିଜି ପିଜି କରିଦବା ପାଇଁ ହବ ତାପରେ ତ ମୁ ଯୋଉ ଆସୁଛି ଭେକେନ୍ସି ଚାକିର ପାଇଁ।
ହଁ ସେଗୁଡା ପକେଇବୁ ଏବେ ଯାଉଛି ବି
ଏବେ ତ ସରକାର ବହୁତ ଦଉଛି। ମାନେ ଆଗରୁ ଆମ ନଥିଲା ଏତେ ଏବେ ତ
ଏବେ ବାହାରୁଛି ଯେମିତି କଣ କହିଲ ମାନେ ସିଟ ଗୁଡା ଏବେ ବହୁତ ଇଏ ହେଇଯାଉଛି। ମାନେ ଯେମତି ବିକ୍ରି ହେଲା ଭଳି ହେଇଯାଉଛି କରପସନ ବହୁତ ହେଇଯାଉଛି ନା ଗଣମେଣ୍ଟ ତରଫ ଯାହା ଭାରଛି। ତ ଦେଖାାଯାଉ ଯୋଉଠଆ ହବା କଥା। ହବ ଆଉ ଆମ ହାତରେ ତ ଆମେ ଖା ପଢିକି ଏକ୍ସାମ ଦେଇପାରୁ ଆମେ ଆଉ କିଛି କରିପାରନୁ ହଉ ହଉ ଠିକ ଅଛି।